ଆଜ୍ଞା
ଆଜ୍ଞା ମ୍ୟାଡାମ ନମସ୍କାର କଣ କରୁଛନ୍ତି
ଏଠି ଅଛି ବସିଥିଲି ଆଉ
ଓହୋ ଆଉ ଖାଇଛନ୍ତି କଣ
ଖାଇଥିଲି ବରା ତରକାରୀ ଏଇ ସବୁ ଖାଇଥିଲୁ ଆଉ ଆପଣ କଣ କରୁଛନ୍ତି
ମୁଁ ଏଇଠି ବସିଛି ଆଉ
କଣ ଖାଇଥିଲେ
ମୁଁ ଖାଇଥିଲି ପିଠା ଆଉ ଘୁଗୁନି।
ଆଜ୍ଞା ରଜ ରଜ ପିଠା ସରି ତିନ ନଗର
ନା ନା ରଜ ପିଠା ସରିକି ଆଉଥରେ ପୁଣି ମାନେ ପଡିଚି ତା ଆଣ ପୁଣି ପିଠା କରିଥିଲେ ଆଉ ହଁ
ରଜରେ ସବୁ ପିଠା ପଣା ହେଇଥିଲା?
ହଁ ରଜରେ ହେଇଥିଲା ପୋଡା ପିଠା ଇଟିଲି ଘୁଗୁନି ଆଉ ହଉଛି କଣ ଚକୁଳି ପିଠା ମୋ ଭାଇ ଖାଏନା ତ ଯୋଉ ଏ ସବୁ ପିଠା ସେଥିପାଇଁ ତା ପାଇଁ ଚକୁଳି ହେଇଥିଲା ଘୁଗୁନି ହେଇଥିଲା ଆମ୍ବ ପଣସ ତ ରଜରେ ସବୁବେଳେ ଥାଏ ଓଷା ସବୁ କରିବାକୁ ଆସିଥାନ୍ତି। ଏଇସବୁ ଆଉ ହୁଁ।
ଆମର ତ ଆମର ତ ସେ ଏପଟେ ରଜରେ ସେଇ ପୋଡ ପିଠା ଆଉ ସେ ଇଟଲି ଚକୁଳି ଏଇ ସବୁ ତ ସବୁ ନର୍ମାଲ ପିଠା ହୁଏ ଆଉ
ହଁ ହଁ ଆଉ ଆପଣଙ୍କୁ କୋଉ ପିଠା ଭଲ ଲାଗେ ବେଶୀ
ମତେ ଭଲ ଲାଗେ ମତେ ଟିକେ ଚକୁଳି ବେଶୀ ଭଲ ଲାଗେ।
ହୁଁ।
କଣ ହେଇଥିବ? ଥଣ୍ଡା ହେଇଗଲେ ମୁଁ ଖାଇବିନି ଆଉ ରଜରେ ଆଜ୍ଞା ଆଉ ରଜରେ ସବୁ କୁଆଡେ ବୁଲାବୁଲି କଣ କଲେ?
ହଁ ଏଇ ଆମ ଗାଁ ରେ ବୁଲିଲୁ ତାପରେ ଯାଇଥିଲୁ ସାଙ୍ଗମାନେ ସବୁ ସାଙ୍ଗ ମାନଙ୍କ ଘରକୁ ସେଠୁ ସବୁ ତାଙ୍କ ଘର ସବୁ ମାନେ ପିଠାପଣା ଖାଇକି ଆସିଲୁ ଲାଷ୍ଟ ରଜରେ ଆମ ଗାଁରେ ବୁଲିଲୁ ଆଉ। ଆପଣ କୁ କୁଆଡେ ଯାଇଥିଲେ?
ଆମର ଏପଟେ ରଜ ମହୋତ୍ସବ ହେରିକା ହଉଛି ନା ଆମର ଏପଟେ ପାତ୍ରପଡାରେ ହଉଥିଲା ତାପରେ ଆମର ଖୋର୍ଦ୍ଧାରେ ବି ହଉଛି ଏମିତି ସବୁ ବୁଲାବୁଲି ହେଲା ଆଉ ଏପଟେ ବନ୍ଧୁ କୁଣିଆ ଘର ବି ବୁଲାବୁଲି ଯାଇଥିଲୁ।
ହଁ ମନ୍ଦିର ଫନ୍ଦି ଯାଇନାହାନ୍ତି।
ନା ମନ୍ଦିର ଆଉ ଯାଇନୁ ଏମିତି ଖାଲି
ବାହାରେ ହଁ ହଁ ଆଉ ଦେହଭଲ ଅଛି। ହଁ।
ଆଜ୍ଞା।
ହଁ ଆଉ ଆପଣଙ୍କୁ କଣ ରୋଷେଇ କରିବାକୁ ଭଲ ଲାଗେ।
ମତେ ଏମିତିରେ ବି ଟିକେ ମସଲା ମସଲି ଉପରେ କରିବାକୁ ଭ
ହଁ ଟିକେ ଚଟପଟା ଖାଇବାକୁ ଆଉ
ଆଜ୍ଞା ଟିକେ ମାନେ ରାଗ ରାଗ ହେଇଥିବ ମାନେ ମାନେ ଯେତେ ସବୁ ସ୍ପାଇସି ଆଇଟମ ମତେ ଭଲ ଲାଗେ ବନିବା ପାଇଁ ଆପଣଙ୍କୁ
ଫାଷ୍ଟ ଫୁଡ ସବୁ ବେଶୀ ଭଲ ଲାଗେ ଟିକେ ବନେଇବାକୁ
ଆଜ୍ଞା ସେଇଟା ଟିକେ କମ ଖାଆନ୍ତୁ ସେଇଟା ବି ଦେହ ପାଇଁ ଭଲ ଭଲ ନୁହଁ ଆପଣ ବି ସେଇଟା କାହିଁକି ସେଇଟାକୁ
ହଁ ନାଇଁ ମୁଁ ବେଳେ ବେଳେ ଟିକେ କେତେବେଳେ ଇଚ୍ଛା ହେଲେ ମାନେ ରବାରିଆ ଟିକେ ଫାଙ୍କା ଥାଏ ସେତେବେଳେ କରିକି ଖାଇଦଉ ଟିକେ ଆଉ ସମସ୍ତେ ଘରେ ଥାନ୍ତି
ଆଜ୍ଞା
ହଁ ସବୁବେଳେ ବି ନୂଆ ସେଗୁଡା ବି ଦେବା ପାଇଁ ଭଲ ନୁହଁ କେତେବେଳେ କେମିତି ଇଚ୍ଛା ହେଲେ ଗୋଟେ କରିକି ଖାଇଦଉ ତାପରେ ବାହାରୁ ଆମେ କିଣିକି ଆଣି ଖାଉନା ବାହାରେ ତ ବହୁତ ମାନେ ନାସ୍ନା ଅସ୍ନା କରିକି କୋଉ ତେଲରେ ଛାଣି ଛୁଣିକି ଦିଅନ୍ତି ଘରେ କରିକି ଖାଉ ଆଉ ହୁଁ ଦେହ ଖରାପ ହୁଏ ସେଗୁଡାକ ଖାଇଲେ ପେଟରେ ବି ଗ୍ୟାସ ପ୍ରୋବ୍ଲେମ ଏବେ ସବୁବେଳେ ବାହାରୁଛି
ଆଜ୍ଞା ସେ ଫାଷ୍ଟ ଫୁଡ୍ ଗୁଡା ଆକ୍ଚୁଆଲି ମଇଦା ଜିନିଷ ଆକ୍ଚୁଆଲି ଭଲ ନୁହେଁ ଆମ ଦେହ ପାଇଁ ଆମ ଯେତେ ଏତେ ବି ପାରୁଛେ ଆମେ ଆମେ ମାନେ ମଇଦାକୁ ଯେତେ ଆଭହେଡ୍ କରିବାଟା ହିଁ ଭଲ ଆମ ଶରୀର ପାଇଁ ମଇଦା ଟା ଠିକ୍ ନୁହେଁ ଆକ୍ଚୁଆଲି ଥରେ ଯଦି ମଇଦା ଗୋଟେ ଦିନ ଗଛମହଲ ପାଇଁ ହଜମ ହବା ପାଇଁ ଆମର ସା କେତେ ଦିନ ଲାଗେ
ହଁ ତାପରେ ବି ଏବେ ସେଇ ମଇଦା ଜିନିଷ ଖାଇକି ବି ବେଶୀ ମାନେ ମୋଟା ହେଇଯାଉଛନ୍ତି ଲୋକମାନେ ମୋଟା ହବା ଦ୍ଵାରା ବହୁତ ମାନେ ରୋଗ ବି ବାହାରୁଛି
ଆଜ୍ଞା ଯୋଉଟାକି ଆମର ହୁଁ ତେଲ ମଇଦା ଏଗୁଡା ଯେତେ କମ ଖାଇବେ ସେତେ ଭଲ
ହଁ ଆଉ ଆପଣଙ୍କ ଆପଣଙ୍କ ବାହା ମ୍ୟାରେଜ ସାରିଲାଣି
ଆଜ୍ଞା ଆଉ ରଜ ରଜରେ ଆପଣଙ୍କ ସେପଟେ କଣ ସବୁ ରିଚୁଆଲ ସବୁ ଅଛି
ଆମର ତ ରଜରେ ଝିଅ ପିଲାମାନେ କିଛି କାମ କରନ୍ତିନି ସଜବାଜ ଦିନ ସବୁ ମା ମାନେ ସବୁ ଆଣ ପ୍ରସ୍ତୁତ କରନ୍ତି ତାପରେ ଝିଅ ପିଲା ନେ କଲି ବସିକି ମେହେନ୍ଦୀ ଫେହନ୍ଦୀ ଲଗାନ୍ତି ଯୋଉ ମମାନେ ସଜବାଜ ହଏ ମୁଣ୍ଡ ସଫା କରନ୍ତିନି ରଜ ଦିନ ବୋଲି ତା ପୂର୍ବ ଦିନ ବି ମୁଣ୍ଡ ଫୁଣ୍ଡ ସଫା କରନ୍ତି ହଳଦୀ ଲଗେଇକି ଗାଧଥାନ୍ତି ଏସବୁ ରଜରେ ଝିଅ ମାନେ କଣ କଦଳୀ ପଟୁଆ ନା କଣ କରିକି ପିନ୍ଧନ୍ତି
ସେଇଟା ହଁ ସେଇଟା ଆଉ କିଏ କରିକି ପିନ୍ଧୁ ନାହାନ୍ତି ଏ କିନ୍ତୁ ଗୋଟେ ଅଛି ଆଉ ଅଛି ଗୋଟେ ସେମତି ଆଉ
ଗୋଟେ ରୀତିନୀତି ଅଛି ଏଇସବୁ ଆଉ ଆଜ୍ଞା
ତ ଏପଟେ ରଜରେ ଆମର ଆମର ଯେଉଁ ଶିଳହରିକା ଆମର ସବୁ ଧୁଆଧୁୋଇଇକି ଆମର ସବୁ ସିନ୍ଦୁର ଆଉ ସିଏ ଲଗେଇକି ଆମର ବ ସେ ଯାଆନ୍ତି ଆମ ଗୋଟେ ଠାକୁ ଠାକୁର ବି ଆମର ପୂଜା ହୁଅନ୍ତିନି ରଜରେ ଆଉ ଚାରି ଦିନ ଯାକ ନା ଆମ ଘରେ ଆମ ଠାକୁର ଆମେ ପୂଜା ପୂଜା କରନ୍ତିନି ଆମର ମାନେ ବସୁମତୀ ସ୍ନାନ ଯୋଉ ଦିନ ହବ ସେଦିନ ଦି ଦିଅ ଗାଧିବା ସରିଲା ପରେ ଆମର ବୁଝାବୁଝଜି ଷ୍ଟାର୍ଟ ହୁଏ
ଓହୋ ଆମର ବସୁମତୀ ଗାଧୁଅ ଦିନ ଆମର ଠାକୁର ପୂଜା ହୁଏ ମାନେ ବାହାରେ ହଳଦୀ ଆଉ ଗୋବରରେ ଲିପିକି ତାପରେ ବସୁମତୀଙ୍କ ଗଧି ଦିଅନ୍ତି ହେଲେ ଆମର ଠାକୁର ପଇୟା ହୁଏ
ନା ଆମର ମାନେ ଦେବୀ ତ ଠାକୁ ଯେହେତୁ ରଜପତୀ ମାନେ ଠାକୁରାଣୀ ଆମର ରଜପତୀ ହେଇଛନ୍ତି ତ ଆମର ଏ ଗଟେ
ଓହୋ ସବୁଆଡା ଅଲ ଚା କାନି ମାନେ କୁହନ୍ତି ନିଜଉ ଦେଶ ଯାଏ ସେ ପଳ ଖଏ ସେଇଭଳିଆ ଆଉ ହଁ
ଆଉ ଆମର ଏପଟେ ବି ଘର ଚାରିପଟରେ ଆମର ଆ ଖଡ଼ିରେ ଏମିତି ଗାର ଟାଣି ଦିଅନ୍ତି ଯେମିତିକି ସାପ ଧରିକି ଆମର ପଶିବେନି ବୋଲି
ହଁ ହଁ ମୁଁ ବି ଥରେ ଦେଖିଥିଲି ମୋବାଇଲ ରେ ଏମିତି ସବୁ କଣ ଖଡି ଟାଣନ୍ତି ନା କଣ ଗୋଟେ ଟାଣନ୍ତି
ଆଉ ବି ଆମର ଏପଟେ ଯୋଉ ଇଏ ହେଲା ଆମର ଘରେ ଘରେ ବି ଆମର ଭଜା ଭଜି ବଟା ବଟି ଏଗୁଡା ସବୁ କିଛି ବି ହୁଏନି। ସବୁ ସେ ରଜ ପୂର୍ବରୁ ଯାହା ବି କରିକି ରଖିଦେଇଥିବେ ତାପରେ ସେ ତିନି ଦିନ ଜା କିଛି କରିବେନି।
ଓ ହୋ
ଏଇ ଟାଇପର ସବୁ ଏଇ ପେଟ ହୁଏ ଆଉ ଦୋଳି ଖେଳ ତ ଏମିତି ବି ସମସ୍ତେ ନୂଆ ଡ୍ରେସ ପିନ୍ଧିବା ପିଠା
ହଁ ସବୁ ବନ୍ଧୁବାନ୍ଧବ ଘର ବୁଲିବା ତାପରେ ତମର ଆମିଷ ଖାଆନ୍ତି ନା।
ନା ନା ଆମର ଆମିଷ ଖାଆନ୍ତିନି ଶାକାହାରୀ।
ଓହୋ।
ଆପଣ ଆପଣ ସେ ଗୋଟେ ରଜରେ ଆଇଁଷ ଖାଆନ୍ତି।
ହଁ ଆମର ଆଇଁଷ ମାନେ ବାର ଥିଲେ ଖାଇବେ ଆଉ ବୁଧବାର ଶୁକ୍ରବାର ରବିବାର ଏମିତି ଥିଲେ ଖାଇବେ ନହେଲେ ଖାଆନ୍ତିନି।
ଆ ସେପଟେ କୋଉଠି ମାନେ ରଜ ଫେଷ୍ଭାଲ ପାଖାପାଖି କଣ ହଉଛି ସେମିତି।
ହଁ ଆମର ରଜ ମହୋତ୍ସବ ଆମ ଆମ ଗାଁ। ହୁଏନି ଆମ ଗାଁ ପାଖ ଗାଁ ରେ ହୁଏ ଦୋକାନ ବଡେ। ସେଠି ମେଳା ଭଳିଆ ମୀନ ବଜାର ରୁ ପଡେ। ଆଉ ସେଠି ବି ବହୁତ ଗୋଟେ ଡୋଳି ଲାଗେ ଚକି ଡୋଳି ବାଁଶ ଡୋଳି ଗୋଟେ ବଣୁଆ ଡୋଳି ଲାଗେ। ଆଉ ସବୁ ରଶି ଡୋଳି ଛୋଟ ଛୁଆ ଖେଳିବା ପାଇଁ ଲାଗେ। ଏଇ ସବୁ ଲାଗିବ। ଲାଗି ସାରିଲା ପରେ ତାପରେ ଊଁ ସବୁ ବହୁତ ଆଡୁ ବି ଲୋକ କ ସବୁ ଆସିକି ସେଠି ବୁଲନ୍ତି ଉଁ ଯାହାବି ସେଠି ବି ପିଠାର ଗୋଟେ ହୁଏ ମେଳା ଭଳିଆପରେ ସବୁ ଏବେ ଗ୍ରୁପ ନଁ ସବୁ ଗ୍ରୁପ କରିକି ସବୁ ପିଠା ପଣା କରିକି ଆଣିଥିବେ ଯୋଉ ଗ୍ରୁପ ଯୋଉ ଗ୍ରପ ଯେତେ ଭଲ ପିଠା କରିଥିବ ସବୁ ଟେଷ୍ଟ କରନ୍ତି ତାପରେ ଯୋଉ ଭଲ ପିଠା କରିଥିବ ତାଙ୍କୁ ପ୍ରାଇଜ କି ପଇସା ପଇସା ବି ମିଳେ ଆଉ ସେଠି ଗୋଟେ ଭୋଜିର ଭୋଜ ଜିର ବି ହୁଏ ଭୋଜି ଗୋଟେ ସମସ୍ତେ ଯିଏ ବି ଯାଆନ୍ତି ସେଠି ଖାଇକି ଆସନ୍ତି ଏମତି ଆଉ।
ଆଉ ଆପଣଙ୍କର ସେପଟେ ରଜରେ ସେ ସେପଟେ ବି ସାଂସ୍କୃତିକ କାର୍ଯ୍ୟକ୍ରମ ହଉଛି। ନା ନାଇଁ ମହୋତ୍ସବରେ।
ହଁ ଯୋଉ ନାଚ ଗୀତ ସବୁ ଯୋଉମାନେ ଗୀତ ଗାଇ ପାରିବେ ନାଚି ପାରିବେ ଆଉ ପୁଚି ହୁଏ ମାନେ ପ୍ରତିଯୋଗିତା ସବୁ ହୁଏ। ଖେଳର ପ୍ରତିଯୋଗିତା ପୁଚି ଖେଳ ହୁଏ କବାଡି ଖେଳ ନ୍ତୀ ପୁଅ ପିଲା ମାନେ କବାଡି ଖେଳନ୍ତି ଆଉ ପାନ ବି ପାନ ଭାଙ୍ଗିବା ଗୋଟେ ବି ହୁଏ ମାନେ କି କେତେ ସୁନ୍ଦର ପାନ ଭାଙ୍ଗି ପାରିବ। ମୁଁ ପାନ ଭାଙ୍ଗିବା ବା ଭଳିଆ ଗୋ ଟେପ୍ରୋରି ହୁଏ। ଏମିତି ହୁଏ ଆଉ। ହଁ।
ଆମର ତ ସେଇ ଆମର ହୁଁ।
ହଁ।
ସେଇ ସବୁଆଡେ ତ ସେଇ ଦୋଳି ପଡିବ ଆଉ ସେଇ ମିନା ବଜାର ସେଇ ସବୁ ଆମେ ମାନେ ସେଠି ବି ଶସ୍ତାରେ ବହୁତ କିଛି ଜିନିଷ ପାଇପାରିବା ଆମର ବି କମ ଦରରେ ଆମେ ବି ସେଠିକି ଯାଇ। କି କିଛି ବି କିଣିକି ଆଣିପାରିବ ପ୍ରାୟ ସବୁ ସେଠି ମାନେ ପଡେ ସବୁ ଏଇ ସ ତାରେ। ସବୁ କିଣାକିଣି କରିବା ପାଇଁ ଆଜିକାଲି ତ ମାର୍କେଟରେ ଯାହାବି ରେଟ୍ ମାର୍କେଟରେ ଯଉଭଳିଆ ରେଟ୍। ହେଲାଣି। ଯାହାର ବି ମାନେ କମ ପ୍ରାଇସ ରେ ଯାହା ବି ଦରକାର। ଆମେ ବି ଯାଇକି ସେଠିକି ବି କିଣାକିଣି କରିପାରିବା।
ହୁଁ ହୁଁ ହଁ ଏଇସବୁ ଆଉ।
ଆଉ ସେଇଠୁ। ଏସବୁ ହୁଏ ଆଉ।
ତ ଏମିତି ବୁଲାବୁଲି ସବୁ ସରିଲା ପୁଣି ବଞ୍ଚିଥିଲେ ଆର ବର୍ଷ କୁ ରଜ ଦେଖିବା ଆଉ।
ଆଜ୍ଞା।
ହୁଁ ଆଉ ଆଉ ଆପଣଙ୍କର
ଏଇ ଟାଈପ୍ ର ହୁଏ। ତ ସବୁଆଡ଼େ ତ ଏବେ ହେଲାଣି ମହୋତ୍ସବ ରଜରେ ଆମର ବି ମାନେ ଖୋର୍ଦ୍ଧା ହେଲା ଆମ ଯୋଡେ ହଉଛି ତାରା ଦେଇ ଗୋଟେ ଅଛି ସିଆଡ଼େ ନି ନିରାକାର ପୁର ଆଡେ ସେଠି ବି ଗୋଟେ ହଉଛି ସେ ଜାଗାରେ ଟିକେ ଆଜ୍ଞା ଆପଣଙ୍କ ସାଙ୍ଗେ କଥା ହେଇ ବହୁତ ଭଲ ଲାଗିଲା ଏବେ ରଖନ୍ତୁ ନମସ୍କାର।